ଭାଇ ଗୁଡ୍ ଇଭିନିଂ।
ହଁ ଭାଇ ଗୁଡ଼୍ ଇଭିନିଂ କେମିତି ଅଛନ୍ତି ଆପଣ?
ହଁ ଭଲ ଅଛି ଆପଣ?
ହଁ ଠିକ୍ ଠାକ ଅଛି।
ଶୁଭା ଯାଉଛି ତ ଭାଇ ଠିକ୍ ସେ।
ହଁ ହଁ ଶୁଭା ଯାଉଛି ଆପଣଙ୍କୁ ଶୁଭାଯାଉଛି?
ହଁ ମତେ କ୍ଳିଅର ଶୁଭଯାଉଛି।
ହୁଁ କଣ କରୁ? ମୁଁ ଏଇ ଭାତ ଖାଇଥିଲି ଭାତ ଡାଲି ଭଜା। ଆପଣ?
ମୁଁ ବି ଖରା ମାସ ତ ଭାଇ ଚାଲିଛି ପଖାଳ ଆମ୍ବ ସିଜିନି ଅନୁସାରେ ଯା ଆଉଚି ପ୍ରଣାଳି ଆଉଚି ଆଉ।
ହଁ ପଖାଳ ଟା ଆମ ଦେହ ପାଇଁ ବହୁତ ଭଲ।
ହୁଁ।
ଆଉ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭାଇ ପ୍ରାୟ ଭଲ ମାନେ କଣ? ଦେହ ଖରାପ ହଉଛି ଭଲ ମନ୍ଦ ତ ଲାଗି ରହିଛି କିନ୍ତୁ ଫିଲାଲ ଭାଇ ସମସ୍ତେ ଭଲ ଅଛନ୍ତି ବାବା ମା ସେଠି ସବୁ ଆପଣଙ୍କର ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ ସମସ୍ତେ ଭଲ ଅଛନ୍ତି।
ଆଚ୍ଛା ଆପଣ କଣ କରନ୍ତି ଏବେ?
ନାଇଁ ମୁଁ ଏମିତି ପଢାପଢି କରେ।
ଆଚ୍ଛା ଏକ୍ଜାମ ପ୍ରିପାରେସନ୍ କରନ୍ତି? ହୁଁ ହୁଁ ହୁଁ।
ହଁ ମୁଁ ପଢ଼ାପଢ଼ି ବି କରେ ମାନେ କିଛି ପାଇଁ ହେଲେ ଏତେ ସିରିଏସ ପ୍ରିପାରେସନ ନାହିଁ ଆଉ ଏମତି ଆଉ।
ଆଚ୍ଛା ଆଛା ନାଇଁ ମୋର ବି ଭାଇ ଜବ ପାଇଁ ପଢାପଢି ଚାଲିଛି ଗ୍ରାଜୁଏସନ ତ ସରିଲା। ଏଇ ନାଇଁ ପଢାପଢି ଚାଲିଛି ଦେଖିବା ଆର ଆଇ ଏକଜାମ ଅଛି ଆରଇ ଏକଜାମ।
କେତେ ତାରିଖ ରେ ଅଛି ଆପଣଙ୍କର ଏକଦାମ୍?
ମୋର ଅଛି ଭାଇ ଏବେ ଅଛି ଦଶରେ ଅଛି।
ପାଠ ପଢାର ଆଉ ବହିର ମୂଲ୍ୟ ଆମ ଜୀବନରେ ବହୁତ ଅଧିକା।
ହଁ ଭାଇ ମାନେ ଆମ ପାଇଁ ଲାଷ୍ଟ ଆସପଡଣ୍ଟ ପାଇଁ ତ ସ ବର୍ଷା ସେଇ ପାଠପଢ଼ା ହିଁ ଅଛି। ଆଜିକାଲି ଦୁନିଆ ଜେମତି ରହେ ପା ଏ ବି କିଛି ଗୋଟେ ଦି ପଇସା ରୋଜଗାର ନ କଲେ ଆଉ ଚଳି ହବନି ଆ ଯା ହା ଜୋର ଜର ଭାଇ ଚାଲିଛି।
ହୁଁ ନାଇଁ ନାଇଁ ସେଇ କଥା ତ ଅଲଗା କିନ୍ତୁ ବହିର ମୂଲ୍ୟ ମାନେ ଯେତେ ଅନଲାଇନ ପ୍ଲାଟଫର୍ମ ଆସିଲେ ମ ଧ୍ୟ ଯେତେ ସାର୍ ମାନେ। ଅନଲାଇନ ମାଧ୍ୟମରେ ପଢେଇଲେ ମଧ୍ୟ ବହିର ଗୋଟେ ଭିନ୍ନ ଆଉ ସବୁଠୁ ଗୁରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ପାଠ ପଢା ବା ଗୋଟେ ପ୍ରସ୍ତୁତିରେ। ମୁଁ କାଇଁ ଏ କଥା କହୁଛି। ଯେ ବହି ଗୋଟେ ଏମିତି ଜିନିଷ ଯୋଉଥିରେ। ଡିଷ୍ଟର୍ବାନ୍ସ ବୋଲି କିଛି ନାହିଁ।
ନାହିଁ।
କିନ୍ତୁ ଅନଲାଇନ ରେ ପାଠ ପଢିଲେ ବେଳେ ବଳେ ଡିଷ୍ଟର୍ବ ହେଇ ଯାଉଛି ମାଇଣ୍ଡ ମାନେ ବେଳେ ବେଳେ ଗୋ ଗୋଟେ କ୍ଲାସ ଦେଖୁ ଦେଖୁ ଧୀରେ ଧୀରେ ଆଉ ଗୋଟେ କ୍ଲାସକୁ ପଳେଇ ଯାଉଛି।
ଆଉ ଗୋଡେ ଫାଷ୍ଟ ଜାଉଛି। ତାପରେ ଆପଣ ପାଠ ପଢୁଥିଲା ବେଳେ ବି ଗୋଟେ ହଠାତ୍ କୁ କୌଣସି ନୋଟିଫିକେସନ୍ ଆଲା କଲ୍ ଆସିଲା। ଡିଷ୍ଟର୍ବ କିନ୍ତୁ ବହି ପଢିବା ଦ୍ଵାରା କଣ ଲାଭ ହଉଛି କି ଆପଣ। ମୋବାଇଲ ଫୋବାଇଲ ସବୁ ସାଇଟ୍ କରିଦେଇକି କନଷ୍ଟାଣ୍ଟଲି। ମାଇଣ୍ଡ ଟା କେବଳ ଫୋକସ କରିବ ବହିକୁ। ଆପଣ ଯୋଉଟା ପଢୁଛନ୍ତି ଯୋଉ ଚାପ୍ଟର ଯୋଉ ଟପିକ୍ ପଢୁଛନ୍ତି। ସେ ଟପିକ୍ କୁ ହିଁ ସେ କଷ୍ଟାଣ୍ଡ ଇଏ କରିବ ମାନେ ବହିଟା ବହୁତ ଗୁରୁତ୍ୱପୂର୍ଣ୍ଣ ଆମ ପାଇଁ।
ବହୁତ ବହୁତ।
ମୁଁ ବି ଭାଇ ପ୍ରାୟ। ଉଁ ବହୁତ ଜିନିଷ ମୁଁ ବହିରୁ ହିଁ କରେ ମ୍ୟାଥ୍ ବୁକ ରୁ କରେ। ଇଂଲିଶ ପାଇଁ ବି ବୁକ୍ ବ୍ୟବହାର କରେ। ତାପରେ ଓଡ଼ିଆ ଅ ଅଦର ସବଜେକ୍ଟ ପାଇଁ ବି ସବୁ ମୁଁ ସବୁ ଅନଲାଇନ୍। ରେ ମାନେ ବହୁତ ରେୟାର କ୍ଲାସ କରେ ଅନଲାଇନରେ କାଇଁ ନା ଏଇ କରେଣ୍ଟ ଏଫେୟାର୍ସ। ଜ କେ ଜିଷ୍ଟ ଟିକେ କହିବେ ନହେଲେ ବାକି ଜିନିଷ ଗୁଡା ଭାଇ ମୋର ସବୁ ବହି ରୁ ହିଁ। ମୁ ପଢ଼େ ଇଂଲି୍ସ ଓଡିଆ ମ୍ୟାଥ୍ ରିଜୋନିଂ। ଯେତିକି ସବୁ।
ହୁଁ ହୁଁ।
ହୁଁ।
ନାଇଁ ନାଇଁ ବହି କଥା ଯଦି କହିବା। ବହିରେ ତ ବିଭିନ୍ନ ପୁ ମାନେ ପୁସ୍ତକ ଗତ ବହି ଅଛି ମାନେ। ଯୋଉଟା ପରୀକ୍ଷାର କାମରେ ଆସେ ତା ବ୍ୟତୀତ ମଧ୍ୟ ଆଉରି ଏମତି। ଅନେକ ବହି ଅଛି ଯୋଉଗୁଡା ପଢିକି ଆମେ ଆମ ଜ୍ଞାନ ବଢେଇ ପାରିବା। ଆମକୁ ମାନେ ମନୋରଞ୍ଜନ ବି କରେଇ ମାନେ ନିଜକୁ ମନୋରଞ୍ଜନ ବି କରେଇ ପାରିବା। ଆଉ ନିଜର ଯୋଉ ଭାବନା ସ୍ଥର ଚିନ୍ତାଧାରା ସ୍ଥର ତାକୁ ବି ବଦଳେଇ ପାରିବା। ପାଠ ତ ପଢିବା ନିଶ୍ଚୟ କାହିଁକି ନା ଯେତେ ମାନେ। ଏବଂ ମନୋରଞ୍ଜନାତ୍ମକ ବହି ପଢ଼ିଲେ ମଧ୍ୟ ଯୋଉ। ଆପଣ ଯୋଉ ଗଣିତ କଥା କହିଲେ ଯଦି ଗଣିତ କଥା କହିବାେ ଆମ। ଗଣିତ ବହି ପଢିବାକୁ ପଡିବ ତାର ପ୍ରଶ୍ନ ଗୁଡାକ ସମାଧାନ କରିବାକୁ ପଡିବ।
ହୁଁ।
ଯଦି ଆମେ ଇଂରାଜୀ କଥା କହିବା ତେବେ ଇଂରାଜୀର ମଧ୍ୟ କିଛି ଅଲଗା ଅଲଗା ବହି ଅଛି ମାନେ ଯଥା ଇଂଲିଶ୍ ଗ୍ରାମାର ହଉ। କପିଟିନ୍ସନ୍ ହଉ ମୁକାବିଲାରୀ ହଉ ତାକୁ ନେଇକି ମଧ୍ୟ ଆମକୁ ପଢିବାକୁ ପଡିବ ଯଦି ଜେନେରାଲ୍ ଷ୍ଟଡିଜ ମାନେ ହିଷ୍ଟ୍ରି ଜୋଗ୍ରାି କହିବା ତା ପାଇଁ ମଧ୍ୟ ମାନେ ଅଲଗା ଅଲଗା ଅଥରଙ୍କର ଅଲଗା ଅଲଗା ବହି ଆସଛି ତାକୁ ବି ପଢି ମନେ ରଖିବା ପଡ଼ିବ ତେଣୁ କେବଳ ପଢ଼ିଲେ ବି ହବନି ସେ ବହି ପଛ ପଟି ଦେଇଥିବା କିଛି ପ୍ରଶ୍ନ ଗୁଡା ମଧ୍ୟ ଆମକୁ କରିବା ପାଇଁ ପଡିବ ହୁ ତ ଏବେ ମୁଁ କହିବା କଥା ଯେ ବହିର ଆମ ଜୀବନରେ ଭୂମିକା ଟା ହଉଛି ଏତେ ଗୁରୁତ୍ୱପୂର୍ଣ୍ଣ ଯଉଟା ଆମେ କେବଳ ଦେଖୁ କେବେ ମାନେ ତାକୁ ବାସ୍ତବିକ ଆମେ ଅନୁଭବ କରି ନପାରୁ
ହୁଁ ହୁଁ।
କାହିଁ ଏଥିପାଇ କହିଲି ଯେ ବହିର ଭୂମିକା ଆମ ଜିବନ ଗୁରୁତ୍ୱପୂର୍ଣ୍ଣ ଯେ ଯେତେ ବହି ପଢିଲେ ମଧ୍ୟ ଯଦି ଗୋଟେ ବହିକୁ ଆମେ କଷ୍ଟାଣ୍ଟଲି ବାରମ୍ବାର ବାରମ୍ବାର ମାନେ ତାକୁ ପୁନରାବୃତ୍ତି କରି ନ ପଡୁଛେ ତାହେଲେ ତାର ପାଠ ଆମର ଜମା ମନେ ପଡେ ନାହିଁ ନା ଭୁଲ କହିଲି କି କିନ୍ତୁ ଅନଲାଇନ ରେ ପଢିବା ଦ୍ଵାରା କଣ ହଉଛି ସେଇ ସେମ ଜିନିଷ ଟାକୁ ଆମେ ବାରମ୍ବାର ମାନେ ବୁଝିପାରୁ କିନ୍ତୁ ତାକୁ ବାରମ୍ବାର ରିଭାଇଜ କରିବାଟା ପିଡି ଅଫ ରେ ହଉ ବା ଫୋନ ରେ ଆଉ ଏତେ ସହଜ ତଥା ସମ୍ଭବପର ହେଇପାରେନି।
ନାଁ
ତେଣୁ ୟାକୁ ନେଇଁ କିଛିଆପଣ ଟିକେ କୁହନ୍ତୁ
ଅନଲାଇନ ରେ ମାନେ ଯେତେବେଳେ ବହୁତ ଲୋକ ତ ଅଛନ୍ତି ଯୋଉମାନେ କି ଯାହା ପାଖରେ ସମୟ ଥିବ ହେ ଲ କାହିଁକିନା ଯିଏ ବି ଜବ୍ ପାଇଁ ଭାଇ ପ୍ରିପାରେସନ୍ କରନ୍ତି ହୁଏତ କିଏ ତ କୋଉଠି ମାନେ ପାର୍ଟଟାଇମି ଭଳିଆ ଏନେଙ୍ଗେଜ ହେଇଥିବ। କିଏ କାହା ପାଖରେ ବହୁତ ଯାହା ପାଖରେ ବି ବୋହୁତ ଟାଇମି ଥିବ ସେମାନେ ଅନ୍ଲାଇନ୍ ଲାଇଫ କ୍ଲାସ୍ କରନ୍ତି କୋଉମାନେ ରେକଡ୍ ବି କରନ୍ତି କିନ୍ତୁ ରିଭିଜନ ପାଇଁ ମାନେ ବୁକ୍ ହିଁ ଗୋଟେ ବେଷ୍ଟ ସୋର୍ସ ଆମ ପାଇଁ। କାହିଁକିନା ଆପଣ ଯଦି ଥରେ ଗୋଟେ କ୍ଲାସ ଟେ ଅନଲାଇନରେ କରିଥିବେ ତାେଲେ ସେକେଣ୍ଡ ଟାଇମ୍ ଆପଣଙ୍କୁ ଦେଖିଲେ ହୁଏତ ଟିକେ ଭଲ ନ ଲାଗିପାରେ କାହିଁକିନା ଆପଣ ଅ ଅଲରେଡି ସେ ସେମେ ଜିନିଷ ହିଁ ଦେଖିଛନ୍ତି କିନ୍ତୁ ବୁକୁରେ ରିଭିଜନ କଲେ କଣ କି ଆପଣ ଫାଷ୍ଟ ଯେତେବେଳେ ସପୋଜ ଏକ୍ଜାମପଲେ ଦଉଚି ଆପଣ ଗୋଟେ ମ୍ୟାଥ ଟେ କଲେ ବୁକ୍ ରୁ ଆପଣ ଫାଷ୍ଟ ଥରରେ ଯେ କି ବୁଝିନଥିବ ସେକେଣ୍ଡ ଟାଇମ ଯଦି ସେ ସେମ୍ ଜିନିଷକୁ ରିଭିନ କଲେ ତାହେଲେ ତମେ ଆହୁରି ଅଧିକ ତମର ଇପ୍ରଭେଣ୍ଟ ହବ କିନ୍ତୁ ଅନଲାଇନ ଆପଣ ଯଦି କୌଣସି ଭିଡିଓକୁ ଦି ତିନି ଥର ବାରମ୍ବାର ଆମେ ଯଦି ଦେ ରିଭିଜନ ଦେଖିଲେ ଆପଣଙ୍କୁ ବରିଙ୍ଗ ଲାଗିବ ସେଇ ଜିନିଷଟା କିନ୍ତୁ ବୁକ୍ ଥ୍ରୋ ରୁ ଆପଣ ଗୋଟେ ପାଞ୍ଚ ପେଜ ଯଦି ପାଠ ପଢିଛନ୍ତି ଯଦି ବୁଝିପାରିଲେ ନାହିଁ କିଛି ତାହେଲେ ପୁଣି ତାକୁ ରିଭିଜନ ଟା ଯଦି ପୁଣି ତାକୁ କରାଯିବ ତାହେଲେ ଆପଣଙ୍କୁ ଆଉ ଗୋଟେ କିଛି ନୂଆ ଶିଖିଲା ଭଳିଆ ଲାଗିବ ଆପଣଙ୍କୁ ଫାଷ୍ଟ ଟାଇମ ଯେତିକି ଆପଣ ଜାଇଥିବ ଦ୍ୱିତୀୟଥର ପଢ଼ିଲା ବେଳେ ଆଉଥରେ ଅଧିକ ଆପଣଙ୍କୁ ଇମ୍ପ୍ରଭମେଣ୍ଟ ଲାଗିଵ ସେ ଜିନିସ ରେ ତାପରେ ଉ - ଖାଲି ଦେନ୍ ବୁକ୍ସ ପଢିବା ସେମିତି କିଛି ନାହିଁ ମାନେ ବହୁତ କିଛି ଆମକୁ ଆଗକୁ କୁ ଶିଖିବାର ବି ଅଛି ବହୁତ କିଛିୟକୁ ଶିଖିବା ପାଇଁ ବହୁତ କହିବି ପଢ଼ିବାକୁ ପଡ଼ିବ ଆମକୁ। ବହୁତ ଲେଖକ ଆମ ଓଡ଼ିଶାର ଅଛନ୍ତି ଯୋଉମାନେ ବହୁତ ଭଲ ଭଲ ବହି ଏମତିକି ଗୀତା ଭାଗବତ ଠୁଆର ମତେ ଏ ମାନେ ସବୁ ଭାଇ ସବୁ ପ୍ରକାର ଜ୍ଞାନଟା ବୁକ୍ରୁ ଆମେ ଅଧ୍ୟୟନ କରିବା ଦରକାର। ଭବିଷ୍ୟତରେ ଆଗକୁ ଯିବାକୁ ହେଲେ ଆମକୁ ବହି ଦ୍ଵାରା ହିଁ ବହୁତ କିଛି ଶିଖିବାକୁ ପଡଉ। ଯେଉଁ ଜିନିଶ ଟା କି ଆମକୁ ଅନାଇନରେ ମିଳିବନି।
ସମସ୍ତେ କୁହନ୍ତି ଯେ ଜୀବନ ବଞ୍ଚିବା ପାଇଁ ଖାଦ୍ୟ ବସ୍ତ୍ର ବାସଗୃହ ହେଇଗଲେ ଜୀବନଟା ପରିପୂର୍ଣ୍ଣ ହେଇଯାଏ ମୁଁ ଭାବେ ଖାଦ୍ୟ ବସ୍ତ୍ର ବାସଗୃହ ବ୍ୟତୀତ ଯଦି ଆମକୁ ଆଉ କିଛି ଜିନିଷର ଆବଶ୍ୟକତା ପଡ଼ିଥାଏ ସେଟା ହଉଛି ଜ୍ଞାନ ର ମାନେ ଯୋଉ ଜ୍ଞାନ ମାଧ୍ୟମରେ ହିଁ ସେ ଜ୍ଞାନ ହିଁ ଆମକୁ ଦୁନିଆ ସହିତ ମାନେ ସମ୍ବନ୍ଧ ସ୍ଥାପନ କରିବାରେ ସାହାଯ୍ୟ କରେ ଆମେ ନିଜ ଭାବକୁ ପରିପ୍ରକାଶ କରିପାରୁ ବା ଅନ୍ୟମାନଙ୍କ ଭାବକୁ ବୁଝିପାରୁ ଆମେ ଯଦି ବିଭିନ୍ନ ପ୍ରକାର ଶବ୍ଦ ବାକ୍ୟ ସହିତ ପରିଚିତ ନହବା ବା ବହି ନପଡିବା ଆମେ କେବଳ ଖାଦ୍ୟବସ୍ଥାର ବାସଗୃହରେ ବଞ୍ଚିବା ସତ କିନ୍ତୁ ଆଉ ବଢି ପାରିବାନି ଆମେ
ମୋର ଥିଲା ଭାଇ ମ ମଣିଷଙ୍କ ଜୀବନଯାପନ ଯେତେବେଳେ ଥିଲା ସେତେବେଳେ ଖାଦ୍ୟ ବସ୍ତ୍ର ବାସଗୃହ ତିନୋଟି ମୁ ମୁଖ୍ୟ ଜିନିଷ ଥିଲା ଆଉ ସେତିକିବେଳେ ସେତିକିରେ ମଣିଷଙ୍କର ଜୀବନ ଯାପନଟା ବି ହେଇଯାଉଥିଲା। କିନ୍ତୁ ବର୍ତ୍ତମାନ ଦେଖିବାକୁ ଗଲେ ଭାଇ ଆମକୁ ବିଭିନ୍ନ ପ୍ରକାର ପ୍ରକାର ଭାଷା ମଧ୍ୟ ଜାଣିବାକୁ ପଡିବ ଯଉଟାକି ଆମେ କେବଳ ବହି ମାଧ୍ୟମରୁ ହିଁ ଜାଣିପାରିବା? ହଁ ନା ନାଇଁ କୁହନ୍ତୁ?
ଆଉ ସିଏ ତ ନିହାତି ଭାବରେ ଠିକ।
ହୁଁ।
ସେଥି ନିଶ୍ଚିତ ଭାବରେ ଠିକ ହେଲେ ଆପଣ କୋଉ କୋଉ ବହି ପଢିବା ପାଇଁ ଭଲ ପାଆନ୍ତି।
ହୁଁ। ଭାଇ ବହୁତ ମାନେ ମୋତେ ଗପ ବହି ଟିକଏ ପଢ଼ିବାକୁ ଅଧିକ ଭଲ ଲାଗେ। ତାପରେ ଉଁ ମାଇଥନୋଜି ସେ ଟେଡ଼୍ ବି ବୁକ୍ ବହୁତ ଭଲ ଲାଗେ ପଢ଼ିବା ପାଇଁ ତାପରେ ମାନେ ମଜା ମଜାଳିଆକଥା ଯୋଉ ଲେଖା ହେଉଛି ତାପରେ ମୋତେ ବୁକଠୁ ଅଧିକ ବେଳେବେେଳେ ଭଲ ଲାଗେ ମୋତେ ପେପର୍ ପଢ଼ିବା ପାଇଁ ବି ବହୁତ ଭଲ ଲାଗେ? ଯେକୌଣ ଜିନିଷ ମୁ ସମୟ ପାଇ ବିି ତାହେଲେ ହଁ ଖବରକାଗଜ ବି ମୋତେ ପଢ଼ିବା ପାଇଁ ବହୁତ ଭଲ ଲାଗେ ବିଭିନ୍ନ ନୂଆ କିଛି ଶିଖିବାକୁ ମିଳିଥାଏ ସେଥିରୁ ବଢି ଭଳିଆ ତାପରେ ବହି ବି ମୁଁ ଲାଇବ୍ରେରୀରେ ବି ଯାଏ ସେଠୁ ବି ବିଭିନ୍ନ ପ୍ରକାର ବହି ଅଛି ଶିକ୍ଷଣୀୟ ବହି ଅଛି ଯେତେବେଳେ ବି ସମୟ ପାଏ। ମୁଁ ଅଲଗା ବହି କଉଡ଼ା କାଢ଼ିକି ପଢ଼ିଲି ସେଥିରୁ ମୁଁ ଖାସ୍ ମୁଁ ବି ଅଧିକ ଗପ ବହିଗୁଡ଼ାକ ପଢ଼ିବା ପାଇଁ ବହୁତ ମତ ଭଲଲାଗେ ଆପଣଙ୍କୁ
ହଁ ମତେ ଫିକସନାଲ ବହି ବି ପଢିବାକୁ ଭଲ ଲାଗେ ନନ ଫିକ୍ସନାଲ ବହି ବି ପଢିବା ପାଇଁ ଭଲ ଲାଗେ। ଆ କିଛି ଉପନ୍ୟାସ ପଢିବା ପାଇଁ ବି ଭଲ ଲାଗେ ଗଳ୍ପ ପଢିବା ପାଇଁ। ଭଲ ଲାଗେ କିନ୍ତୁ ପ୍ରାୟ ସମସ୍ତ ବହି ଗୁଡାକ ତ ମୁଁ ପଢି ପାରିନି କାହିଁକିନା ମୋର ଇଂରାଜୀରେ ଶବ୍ଦ ଜ୍ଞାନ ଏତେ ସୁଦୃଢ ନାହିଁ ଚେଷ୍ଟା କରେ ଡିସନାରୀ ଧରିକି ହଉ ପଛେ ଇଂଲିଶ ଯଦି କିଛି ବହି ଯି ପଢିକି ମନେ ରଖି ହେଲା। ତାହେଲେ ସିଏ ମୋ ପାଇଁ ଭଲ ମାନେ ଭଲ ହୁଏ।
ଆଜ୍ଞା। ହୁଁ ହୁଁ ହୁଁ ଆପଣ ଲାଇବ୍ରେରୀରେ ଯାଇଛନ୍ତି ନା ନାଇଁ କେବେ?
ହଁ ମୁଁ ଲାଇବ୍ରେରୀ ଯାଏ ଆଗରୁ ଯାଏ ଏବେ ଆଉ ଯାଇପାରୁନି ମତେ ଟିକେ ସମୟ ହଉନିଁ। ମୁ ଯାଏ ଆଗରୁ ଲାଇବ୍ରେରୀ ଯାଏ ଲାଇବ୍ରେରୀ ତ ଗୋଟେ ପୁସ୍ତକର ଭଣ୍ଡାର।
ହଁ।
ଲାଇବ୍ରେରୀ ହଉଛି ଗୋଟେ ପୁସ୍ତକର ଭଣ୍ଡାର ଆଉ ସେଇଟା ମନ୍ଦିର ମଧ୍ୟ ଗୋଟେ କାହିଁକି ନା ଆମ ବାସ୍ତବ ଯୋଉ ଜୀବନକୁ ଆମେ ଯେତିକି ମାନେ ପ୍ରଥମରୁ ଦଶମ ଯାଏଁ ପଢିନଥାଉ। ବାସ୍ତବ ଜୀବନଟାକୁ ଯଦି ପଢିପାରୁ ଆମେ ସେ ଲାଇବ୍ରେରୀରେ ଯୋଉ ଯୋଉ ଆମେ କିଛି କିଛି ଦିନ କାଟୁ ସେଠି ଆମ ଜୀବନଟା ପଡୁ ବହି ପଢୁ ଜ୍ଞାନ ବଢୁ ମାନେ ସେଠି ଆମର ଜ୍ଞାନର ବାସ୍ତବିକ ପରିପକ୍ୱତା ଆସିପାରିଥାଏ।
ହୁଁ। ହୋଉ ଭାଇ ଆପଣଙ୍କୁ ଦୋସ ଟ ସମୟ
ଆପଣ ଯାଆନ୍ତି ଲଇବ୍ରେରି?
ହଁ ମୁଁ ଯାଏ ଲାଇବ୍ରେରି ଯାଏ।
ଠିକ୍ ଅଛି ଠିକ୍ ଅଛି ହୋଉ ଭାଇ ବୋହୁତ କଥା ହେଲି ଖୁସି ଲାଗିଲା ବୋହୁତ ବୋହୁତ ଧନ୍ୟବାଦ।
କଥା ହେଇକି ମତେ ବି ବୋହୁତ ଖୁସି ଲାଗାଲା ଧନ୍ୟବାଦ।